ହ୍ୟାଲୋ। ହ୍ୟାଲୋ। ନମସ୍କାର ଭାଇ। କଣ କରୁଛନ୍ତି?
ହଁ ଏଇ ବସିଥିଲି ଆଉ। ବୁଲାବୁଲି କରିବାକୁ ବାହାରିଥିଲି।
କୁଆଡ଼େ ଯିବେ ବୁଲିବାକୁ?
ଯିବି ଟିକେ ଏଇ ଟିକେ ବନ୍ଧ ଆଡ଼େ ଯ ଯାଇଥାନ୍ତି ଆଉ।
ଖାଇ ପିଇ ସାରିଲେଣି?
ହୁଁ କେବେ ସରିଲାଣି?
ଆଉ କଣ ଖାଇବା ପିଇବା ହେଲା ଆଜି?
ଖାଇବା ପିଆ ଆଜି ହେଲା ଆଜି ଚିକେନ୍। ଆଉ ଚିକେନେ ଖାଇଲି, ଭାତ ଖାଇଲି। ଆଉ ଚିକେନ ଯୋଉ ଭଳିଆ ମତେ ପ୍ରତି ଉତର ଦେଇଛି ଛାଡ଼। ଆଉ ହେଇଥିଲା ସାଗଟେ ହେଇଥିଲା।
ହଁ।
ଆଉ ଆଉ ଗୋଟେ ହେଇଥିଲା ଏ ଯୋଉ ଇଏ ନୁହେଁ କି ପାମ୍ପଡ଼, ପାମ୍ପଡ଼ ର ଗୋଟେ ନାଇଁ ଖାଲି ପାମ୍ପୁଡ଼ ନାହିଁ। ପାମ୍ପଡ଼ ଝୁରା ଭଳିଆ ହେଇଥିବ ତା ଦେହରେ ସବୁ ପଡ଼ିଥିବ ଇଏ ମିକ୍ସଚର ପଡ଼ିଥିବ, ଲଙ୍କା ପଡ଼ିଥିବ।
ଆଚ୍ଛା ଆଚ୍ଛା। ଆଉ ୱା ତ ବଢି଼ଆ ଖାଇବା ପୁରା।
କୁକୁର ଗୋଟେ ହୁଏ। ଯୋଉଟା ସୋଲା ଏମିତି ଭେଦା ସୋଲା ଦିଆ ହୁଏନି କି?
ହଁ ସେ ତ ଖାଇବାକୁ ବହୁତ୍
ହଁ ସେ ସେଟା ଗୋଟେ ଖାଇବା ସାଙ୍ଗରେ ଭାତ ସାଙ୍ଗରେ ଗୋଟେ କାକୁଡି଼
ପ ଚାଖଣା ଟାଇପ ର ହେଇଥିଲା ଗୋଟେ ମଦ ପିଲାରେ ସେମିତି ଚାଖଣା ହୁଏ ସେମିତି ଚାଖଣା।
ସେଇ ସେଇ ଟାଇପ୍ ର ଗୋଟେ ହେଇଥିଲା ଆଉ। ଆଉ ଏତିକି ତ ଆଉ। ଆମର ଟିକେ ସେ ଗାଁ ରେ ଖାଇବା ଟିକେ ଆଇଁଷ ହେଲା ମାନେ ଟିକେ ସେ ସାଲାଡ଼୍ ଆଉ ଟିକେ ଟିକ ଲୁଣି ରାଗ ଟିକେ ହବ।
ଆଚ୍ଛା ଆଚ୍ଛା ଯାହ ହଉ। ଆଉ ଏବେ କଣ କାମ କରୁଛନ୍ତି?
କାମ କାମ କଣ ଆମ ଘରେ କାମ ଆଉ। ଘରେ କାମ। ଏଇ ଚାରିଟା ହେଲାଣି ଟିକେ ବନ୍ଧ ଫନ୍ଧ ଆଡ଼େ ଟିକେ ଯାଇଥାନ୍ତି। ବୁଲାବୁଲି ବୁଲାବୁଲି କଣ ଏଇ ବନ୍ଧ ଆଡ଼େ ଟେ ଯାଇଥାନ୍ତି, ପବନ ଖାଇଥାନ୍ତି। ଏଇଆ ଆଉ।
ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଗଲେ କି ନାଇଁ?
ରଜରେ ଯାଇଥିଲୁ ଫିଲିମି ଦେଖିବାକୁ। ଆଉ ଆ ଯାଇଥିଲୁ ଫାଷ୍ଟ ରଜ ଦିନ ଯାଇଥିଲୁ ବୁଲିବାକୁ ଏଇ ଯୋଉ ମହାବିନାୟକ।
ହଁ।
ତାପରେ ମହାବିନାୟକ ରୁ ଗଲୁ ଗୋଟେ ପାର୍କ ଅଛି ସେଆଡ଼େ, ଆଗକୁ।
ଭୂଷଣ୍ଡ ପାର୍କ ଜାଣିଚ?
ନାଇଁ ମହାବିନାୟକରେ କଣ କଣ ଅଛି ଭାଇ?
ମହାବିନାୟକରେ ଅଛିଁ ସେଠି ମହାବିନାୟକ ତ ସେଟା ତ ମହାଦେବଙ୍କର ଇଏ। ଅଲଗା ଠାକୁର ବି ଅଛନ୍ତି।
ଯେମିତି ମୁଁ ଭିଡ଼ିଓରେ ଦେଖିଥିଲି କି ସେଠି ଅ ହାତୀ ସୁଣ୍ଢରୁ ପାଣି ବାହାରେ ଝରଣା ବି ସେଇଠି ଅଛି ଆଉ ମହା ହାବିନାୟକ ମାନେ ଯେମିତି ଆମେ କୁହନ୍ତି କି ଶ୍ରୀ ଗଣେଶ ଗଜାନନଙ୍କର ପୂଜା କରାଯାଏ ସେଠି। ଆଉ ବା ଶିବଙ୍କର ବି ସେଠି ମ ମନ୍ଦିର ଅଛି।
ହୁଁ ସବୁଠାର ଅଛନ୍ତି ବହୁତ ଠାକୁର ଅଛନ୍ତି।
ପାହାଡ଼ ଉପରେ ଦେବୀ ଦୁର୍ଗାଙ୍କର ବି ମନ୍ଦିର ଅ ଛି ଯୋଉଟା କି ଆମେ ବଣ ଦୁର୍ଗା ବୋଲି ଭାବରେ ଜାଣନ୍ତି।
ଯା ହଁ।
ଆଉ ମୁଁ ଭିଡ଼ିଓରେ ଦେଖିଥିଲି ମୁଁ ମୋର ଇଚ୍ଛା ଅଛି ବି ଯିବା ପାଇଁ ସେଠି ଥରେ ବୁଲିବା ପାଇଁ।
ବଡ଼ ଜାଗା। ଆସିବ ମାନେ ବଢ଼ିଆ ଜାଗା।
ଆଉ କଣ କଣ ଅଛି ସେଇଠି ବୁଲିବା ପାଇଁ?
ଦି ଆମେ ଯାଇଥୁ ବୁଲା ବାହାଘର ଥରେ ବାହାଘର ହେଇଥିଲା ଥରେ ବାହରେ ସେଠି ଯାଇଥିଲୁ ଗୋଟେ ସାଙ୍ଗ ପିଲା ବାହାଘର ହେଇଥିଲା ଯାଇଥିଲୁ। ଆଉ ବୁଲାବୁଲି କରିବା ବି ଥରେ ଦି ଥର ଯାଇଚୁ। ବାକି ଯିବ ଟିକେ ଗ୍ୟାପ୍ ଗ୍ୟାପ୍ ନେଇକି ଯିବ ଭଲ ଲାଗିବ। ଆଉ ମାଙ୍କଡ଼ ତ ଯାହା ହେଠି କରୁଚନ୍ତି ତମେ ସମାଳି ପାରିବନେଇ ସବୁ ଖାଇଦେବେ ତମର।
ଆଚ୍ଛା ଆଚ୍ଛା।
ତମେ ତମେ ଯାହା ହେଲେ ଗୋଟେ କିଛି ନେଇକି ଯାଇଥିବ ତାଙ୍କ ପାଇଁ।
ଯେ ମାଙ୍କଡ଼ମାନେ ଅଛନ୍ତି। ନାଲି ମାଙ୍କଡ଼ମାନେ ତ ଖାଇବାକୁ ଦେଲେ ତାଙ୍କୁ ତ ବହୁତ ତାଙ୍କୁ ତ ଖାଇବାକୁ ଦେଲେ ବହୁତ ଶୁଭ ହୁଏ ବୋଲି ମନାଯାଏ। ଆଉ
ତ ଯିବ ହେଠି ମାନେ ତାଙ୍କ ପାଇଁ କିଛି ଗୋଟେ ନେଇକି ଯିବାଟା ଭଲ।
ଆଉ କଣ ଅଛି ତମ ସେପଟେ ବୁଲାବୁଲି କରିବା ପାଇଁ ଜାଗା?
ଏପଟରେ ଅଛି ଉମ୍
ରତ୍ନଗିରି ଉଦୟଗିରି ଯେମତି କି ମୁଁ ଶୁଣିଥିଲି ରତ୍ନଗିରି ଉଦୟଗିରି ଲଳିତଗିରି। ଡାଇମଣ୍ଡ ଟ୍ରାଙ୍ଗେଲ୍। ଦେବାମ୍ ଭାବେ ଯାଆନ୍ତି ଏଁ ବୌଦ୍ଧମାନଙ୍କର ଐତିହ୍ୟ ସ୍ଥଳୀ ସେ ପୁରା।
ହଁ ହଁ ହଁ ସେଠି ବୌଦ୍ଧମାନେ ରହୁଥିଲେ। ସେ ଜାଗା ଏବେ ହେଇ ଗଲାଣି ଧୀରେ ଧୀରେ ଡେଭଲପ୍ ହେଇ ଗଲାଣି ସବୁ କାମ ହେଇ ଗଲାଣି। ଭଲ ଜାଗା ଯା ଆସିବ ବୁଲିକି ଯିବ ତା ଭିତରେ। ଫଟ ଫଟ ଉଠେଇବ ବଢ଼ିଆ ଲାଗିବ।
ଆଉ ତମେ କେବେ କେନ୍ଦ୍ରାପଡ଼ା ଆସିଚ କି ବୁଲିବା ପାଇଁ? ଯେମତି କିି ବଳଦେବ ଜୀଉ ମନ୍ଦିର ହେଲା ପାଖରେ ଅ ଆଉ ଯେମତି ହଉଚି ଆମର ଭି ତରକନିକା ହେଲା ଭିତରକନିକା ଯେମତି ଆମର କୁମ୍ଭୀର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧ।
ଓ ହେଟା କୁମ୍ଭୀର ଅଭୟାରଣ୍ୟଟା ସେ କେନ୍ଦ୍ରାପଡ଼ା ଆଡ଼େକି?
ହଁ ଭିତରକନିକା।
ଭିତରକନିକା ମାନେ ହେଠି କଣ, ସେଠି କଣ ରୁହନ୍ତି?
ସେଠି କୁମ୍ଭୀର ରୁହନ୍ତି, ଆଉ ଯେମିତି ଆମର କୁମ୍ଭୀର ମାନେ ବହୁତ ପ୍ରଜାତିର କୁମ୍ଭୀର ରୁହନ୍ତି, ଯେମିତି କିି ଲମ୍ବା ମୁହାଁ କୁମ୍ଭୀର, ମଗରମ୍ ଯେମିତି ଆମେ ତାକୁ କୁହନ୍ତି, ତାର ଓଡିଆ ଟା ତ ମୁଁ ଭଲସେ ଜାଣିିନାହିଁ ବାକି ମଗର ମୁହାଁ ତାକୁ କୁହନ୍ତି ଆଉ ଲମ୍ବା ମୁହାଁ କୁମ୍ଭୀର ଅଟେ, ଆଉ ଏମିତି ବହୁତ୍ ପ୍ରଜାତିର କୁମ୍ଭୀର୍ ଥଣ୍ଟିଆ କୁମ୍ଭୀର, ଏମିତି ବହୁତ ସାରା କୁମ୍ଭୀର ସେଠି ପ୍ରଜାତିର ସେଠି ଅଛନ୍ତି, ଯାହାକୁ ଆମେ ଓଡିଶାର କୁମ୍ଭୀର ଅଭୟାରଣ୍ୟ ଭାବେ ଜାଣନ୍ତି। ଯୋଉଟା କି ଆମର ଭିତରକନିକା, ଆଉ ଯୋଉଟା କି କି ଆମର ସେଟା ଓଡିଶାରେ ମ୍ୟାଙ୍ଗ୍ରୋ ଫରେଷ୍ଟ, ଯଉଟାକି ଆମର ଅ ସାନ୍ତାଳୀ ବଣ ଯୋଉଟା କି ଆମେ କୁହନ୍ତି କି ଯଉ, ଯାହା ପାଇଁ ମାନେ ଯଉ ସ୍ଥଳ ଭାଗ ଏରିଆଟା ଆମର ସ ସମୁଦ୍ର ଏତେ କାଟି ପାରୁନି, ଯୋଉ ବଣ ଜଙ୍ଗଲ ପାଇଁ। ସେଠି ଆମର ସେଠ ପାଣି ଟା ଆସି ପାରୁନି, ସେଠି ତାକୁ ସେ ର କି ଯେମିତି ଗୋଟେକି ଆମର, ଓଡିଶା ର ସେଇଟା ଆ ଯେମିତି ଆମର ଅଛି ଭାରତର ସବୁଠାରୁ ଉ-ଉ-ଉ ସୁନ୍ଦରବନ ଡେଲ୍ ଟା ଅଉଛି ୱେଷ୍ଟବେଙ୍ଗଲରେ ମାନେ ପଶ୍ଚିମବଙ୍ଗରେ ଯେମିତି ଅଛି, ତ ସେମିତି ଯେ ଆମର ଏଇଟା ଓଡିଶାରେ ଅଛି, ଭିତରକନିକାରେ
ଓହୋ, ତମର ସେଇଠି ତାହେଲେ ସେଇ ପାଣି ଟା ସେଇଥିପାଇଁ ଆସିିପାରୁନି ନାଇଁ? ଆ ହେଇଠି ଗଛ ଆଉ ନଗେଇଦିଅ ଦି ଚାରିଟା ଖଣ୍ଡେ, ସବୁ ଗଛ ନଗେଇଦିଅ।
ସେଠି ଗଛ ଲଗେଇବୁ, ସେ ଗଛ ଆପେ ଆପେ ଉଠି ଯାଉଚି, ଆଉ ଲଗେଇବୁ କଣ? ଆଉ ବହୁତ ସାରା ମାଛ ବି ଧରା ହୁଏ ସେପଟେ ଆଉ ଏମିତି ବହୁତ ସାରା କି
ମାଛ ମାନେ ସେ ସମୁଦ୍ର କୂଳ ତରସ୍ ସମୁଦ୍ର କୂଳ ଘର ମାନେ, ମାଛ ତ ପ୍ରବଳ ଖାଉଥିବ ଆଉ? ଆଉ ଲୁଣି ମାଛ ତ ଭଲ ମିଳୁଥିବ ଆଉ ନାଇଁ?
ହଁ, ଆଉ ପାଖରେ ଅଛି ଜଗତସିଂହପୁର ଡିଷ୍ଟ୍ରିକ୍ଟର ଯେମତି ଆମ ପାଖାପାଖି ରହୁଛି କି, ପାରାଦୀପ ପୋର୍ଟ ଯେମିତି ଶୁଣିଥିବ?
ହଁ ହଁ ଶୁଣିଥିଲି ଶୁଣିନ୍ତି ପରାଦୀପ୍ ହଁ, ଏଇଠି ତ ଆସିକି ବାତ୍ୟାରା, ସବୁ ବାତ୍ୟାରା ତ ସବୁ ସେଇଠି ମାଡ଼ ହୁଏ ଆଉ।
ହଁ ଯେମିତି କିି, ସି ରୁଟ୍ ରେ ମାନେ ସମୁଦ୍ରର ଯିବା ଆସିବା ବାଟ ସେଇ, ସେଇଟାକୁ ମନାଯାଏ। ଆଉ ଯେମିତି କିି ବୋଟ୍ ଫୋଟ୍ ବଗେରା, ଡଙ୍ଗା ମାନେ ବଡ଼ ବଡ଼ ବୋଟ୍ ତ ସେପଟେ ଯିବା ଆସିବା କରନ୍ତି, ବାହାର ଦେଶ୍ ଦେଶରୁ ଆମ ଦେଶକୁୁ, ରପ୍ତାନୀ ଆମଦାନୀ ହୁଏ, ବୋଟ୍ ଜରିଆରେ। ଆଉ ସେପଟେ ବି ମାଛର ଆକ୍ୱାରିୟମ୍ ଗୋଟେ ଅଛି, ଆଉ ଗୋଟେ ସେଠି ପଥର ବନ୍ଦ ଅ ଛି ଯୋଉଟା କି ନେଉରୁ ବନ୍ଧ ଆମେ କୁହନ୍ତି, ବହୁତ୍ ଲୋକ ପ୍ରଥର ବନ୍ଧ କୁହନ୍ତି, ଯୋଉଟା କି ଦେଖିବା ପାଇଁ ବହୁତ୍ ସୁନ୍ଦର ଲାଗେ, ଆଉ ଫିଷ୍ଟ୍ ଫିଷ୍ଟ୍ କରିକି ବି ସେଠି ବଣଭୋଜି କରିକି ବି ଲୋକ ଖାଆନ୍ତି।
ପଥର ବନ୍ଧ ମାନେ କଣ, ପଥରରେ ହେଇଥିବ ନା କଣ?
ଅ ଯୋଉଟା କିି ଆମର ମହାନଦୀ ଆଉ ସମୁଦ୍ରର ମିଶ୍ରଣ ସେଇ ଜାଗାରେ ହେଇଚି। ଯୋଉଟା କିି ସେ ଜାଗା ଟାକୁ, ମାନେ ସ୍ଥଳ ଭାଗକୁ ରୋକିବା ପାଇଁ ସମୁଦ୍ର ନ କାଟିବା ପାଇଁ ସେଟାକୁ ବଡ଼ ବଡ଼ ପଥର ସାହାଯ୍ୟରେ ସେଟାକୁ ଘେରି ଦିଆଯାଇଛି, ଯୋଉଟା କି ଦେଖିବା ବହୁତ୍ ସୁନ୍ଦର ଲାଗେ ଆଉ ଯୋଉଟା ଆମର ବେଶୀ ଅ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଲାଗେ, ଯୋଉଟା କି ଆମର ମହାନଦୀ ଆଉ-ଉ-ଉ-ଉ ସମୁଦ୍ର ମହାନଦୀ ଟା ସେଇଠି ଆସିକି ମିଶିଚେ। ଯୋଉଟା କି ଆମେ ଦେଖିପାରିବା କି ମହାନଦୀ ଆଉ ମାନେ ନଈ ଆଉ ସମୁଦ୍ର ଗୋଟେ ଜାଗାରେ ମିଶିଲେ ଯେମି ଥିଲା କି ଆ ପାଣି ସମ୍ ନଈ ର ପାଣିଟା ଆସି ସମୁଦ୍ରରେ ମିଶିଲେ ସେଇ ଜାଗାଟା ହେଉଚି ସେମିତି ବହୁତ୍ ଦେଖିବା ପାଇଁ ବହୁତ୍ ସୁନ୍ଦର ଲାଗେ।
ଓହୋ ମାନେ ସେ ପାଣିରା କଣ ମିଶିଗଲେ କଣ ଅଲଗା ଅଲଗା ଦେଖା ହଉଚନ୍ତି ନା ସେ ସମାନେ?
ନାଇଁ ଅ ନିହାତି ଅଲଗା ଅଲଗା ଦେଖା ହବ ଯେମିତି କିି ସମୁଦ୍ର ପାଣି ଲୁଣିଆ ରହୁଚି ଆଉ ସ ଫା ରହୁଚି ଯେମିତି ସମୁଦ୍ରରେ ଏ ଯେମିତି କିି ମାଟି ଫାଟି ନାହିଁ ଯେମିତି ଗୋଟେ ନଈ ର ପାଣି ଏ ମାନେ ବାହାରି ଆସିଲା ବେଳେ ତ ବହୁତ୍ ସାରା ମାଟି, ବାଲି ସବୁ ଧୋଇ ନେଇ ଆସି ଯେମିତି ଅ-ଅ-ଅ ଉଁ ପାଣି ଟା ମାଟିଆ ଦେଖା ଯାଉଚି ଗୋଟେ ସଫା ପାଣିରେ ମାଟିଆ ପାଣି ମିଶିଲେ ଯେମିତି କଲର୍ ରଙ୍ଗ ରଙ୍ଗ ଚେଜୁ ସେମିତି ସେମିତି ଦେଖାଯିବ।
ସେ ସେ ପାଣିଟା କଣ ହେରା ସମୁଦ୍ର ପାଣିଟା ଫେଣୁଆ ଫେଣୁଆ ନୁହଁ କି? ଆଉ ଇଏ ଇଏ ମହାନଦୀ ପାଲା ଗୋଳିଆ ମୂଳିଆ ପାଣିଲା। ଆଉ-ଉ-ଉ-ଉ
ତି ମିଶ୍ରଣ ପାଣି ଟା ଲାଗେ ଆଉ।
ଓହୋ ଏଇ ଗଙ୍ଗା ଜମୁନା ଯେମିତି ମିଶନ୍ତି ସେମିତି ଆଉ ଗଙ୍ଗା ଯମୁନା ନୁହନା ହେଟା କଣ କୁହନ୍ତି-ଇ-ଇ-ଇ କି ତ୍ରିବେଣୀ ସଂଙ୍ଗମ ଗୋଟେ କ
ତ୍ରିଙ୍ଗିର ତ୍ରିବେଣୀ ସଙ୍ଗମ ସେଠି ଗଙ୍ଗା ଯମୁନା ସରସ୍ୱତୀ ତିନି ଜଣ ମିଶିଚନ୍ତି ସେଥିପାଇଁ ଆମେ ତାକୁ ତ୍ରିବେଣୀ ତିନି ସେଟାର-ଅ-ଅ-ଅ ମିଶ୍ରଣକୁ ଆମେ ଏଥିପାଇଁ ତ୍ରିବେଣୀ କହୁଛନ୍ତି ତ୍ରିବେଣୀର ସଂଙ୍ଗମ ସେଟା।
ଓହୋ।
ଯେଉଁଟା କି ଆମର ୟୁ ପି ରେ ଅଛି।
ୟୁ ପି ରେ ଅଛି ହଁ। ଆଚ୍ଛା ସେଠି ମାନେ ସେ ସବୁ ଡଙ୍ଗା ଫଙ୍ଗା ସବୁ ଯାଉଛି ଯଉ ସବୁମ ଦେଖା ସେଠି ସବୁ ପାଖାପାଖି ତମ ଘର ନା?
ହଁ।
ଓହୋ ବଡ଼ ବଡ଼ ଡଙ୍ଗା ସବୁ ଆଉଚି ନା ଡଙ୍ଗା ନା ବୋଟ୍? ଓହୋ ସେଇଠି ସବୁ ପାଖରେ ତମ ଘର ସବୁ ଯାଉଚ ଦେଖିବାକୁ ନାଇଁ?
ପାଖରେ ହଁ ଆମେ ସେଇଠି ଦେଖିପାରୁ ସବୁ।
ଓହୋ ଏଇ ସେ ଯୋଉ ସବୁ ଆ ଆଣୁଚ ସବୁ ମାଲପତ୍ର ସବୁ ଆଣୁଥିବେତ?
ହଁ ବହୁତ୍ ବଡ଼ ବଡ଼ ଜାହାଜ ସବୁ ଅଛି ଯୋଉଟା କି ଆମେ ଜାହାଜ କହୁଛନ୍ତି ପାଣି ଜାହାଜ। ତ-ଅ-ଅ-ଅ ସେ ସବୁ-ଉ-ଉ ମାନେ ଆମ ଭାରତରୁ ବାହାର ଦେଶକୁ ରପ୍ତାନୀ ଆମଦାନୀ କରନ୍ତି। ତ ସେଇ ବୋଟ୍ ସାହାଯ୍ୟରେ ମାନେ ଜାହାଜ ସାହାଯ୍ୟରେ ଯିବା ଆସିବା କରନ୍ତି ଯେମିତି କିି ଆମେ ରୋଡ଼ ରେ ଗାଡ଼ି ସହିତ-ଅ-ଅ ଗାଡ଼ି ମଟର ସହିତ ଯିବା ଆସିବା ନବା ଆଣିବା କରୁ ସେମତି ପାଣିରେ ଜାହାଜରେ ନବା ଆଣିବା କରନ୍ତି।
ଏଇ ଯୋଉ ଗ୍ୟାସ ରେ ସେଇ ସେଇପଟେ ଆଇଥିଲା କି?
ହଁ। ସେଇପଟେ ହିଁ ଆସେ ଗ୍ୟାସ୍ ହଉ କି ଆମର ଯୋଉ କ୍ରୁଡ ଅଏଲ ଯୋଉଟା କି ଆମେ ଅ-ଅ-ଅ କହୁଛନ୍ତି ଯଉ ଆମର ପେଟ୍ରୋଲ ଡିଜେଲ ଯଉଗୁଡା ସବୁ ଆସେ ସେ ସବୁ ମିଶିକି ଆସେ ସେଗୁରା ସବୁ ଆମର ବାହାର କରାଯାଏ ମାନେ ରିଫାଇନ୍ କରାଯାଏ-ଏ-ଏ-ଏ। ଓ ସେଇଟି ପାରାଦୀପରେ ରିଫାଇନ୍ କରାଯାଏ ଯେମ୍ ହଁ ହଁ। ଜାହାଜରେ ଆସେ ସବୁ ବଡ ବଡ ଜାହାଜରେ ସବୁ ଆସେ।
ହୁଁ ମାଛ ତ ଏଇନେ ପ୍ରବଳ
ମାଛ ବହୁତ ବଡ ବଡ ମା ମାଛ କୋଡିଏ କିଲୋ, ତିରିଶ କିଲୋ, ପଚାଶ କିଲୋ, କୁଇଣ୍ଟାଲ, ଦେଢ କୁଇଣ୍ଟାଲ ଏଇଭଳିଆ ସବୁ ମା
ହେ କୋଡିଏ କିଲୋ ମାଛ ମୁଁ ଦେଖିନି କେବେ।
ଯେବେ ସବୁ ଜାହାଜରେ ମାଛ ସବୁ ଧରିକି ଆଣନ୍ତି ଗୋଟେ ଗୋଟେ ଜାହାଜ ଯାଏ ସମୁଦ୍ରକୁ
ଏରା କାମୁଡି ଦିଅନ୍ତିନି ମାଛରା କୋଡିଏ କିଲୋ ମାଛ ମାନେ ସେ କମ ହେଲାଣି।
ବଡ ବଡ ମାଛ ତାଙ୍କୁ ସବୁ ଧରିବାର ପ୍ରଣାଳୀ ଅଛି ସେମାନେ କାମୁଡି ପାରନ୍ତିନି। ଆଉ ଯଦି ତମେ ସେମିତି ନ ଧରି ପାରିବ ଦେନ ସେ ତମକୁ ଗିଳିଦେବେ ତାପରେ। ମାନେ ଯଦି ତାଙ୍କର ଏତେ ସାରା ଇଏ ଅଛି ତ ଗୋଟେ ଗୋଟେ ଜାହାଜ ଯାଏ
ହଉ।
ଗୋଟେ ଜାହାଜ ଯାଏ ସମୁଦ୍ରକୁୁ ପୁରା ମାସେ ଦୁଇ ମାସେ ଏମିତି ସେ ପୁରା ମାଛ ଧରିକି ଆସନ୍ତି ସେଠୁ ବହୁତ ବଡ ବଡ ମାଛ ନେଇକି ଆସନ୍ତି ଆଉ ଅ ମାଛ ମରିଯାଆନ୍ତି, ବାକି ତାକୁ ବରଫ ଦେଇକି ଅ ସଙ୍କ -ସ-ସକ୍ରିୟ କରିକି ରଖାଯାଏ।
ହୁଁ ହୁଁ ଆଉ ଏତେ ଦିନ ଯାଇକି ରହିବେ ମାନେ ଆଉ ସେ ମାଛର ଅବସ୍ଥା ରହିବ।
ହଁ ଯୋଉଟା କି ଆମେ ବାହାରକୁ ରପ୍ତାନୀ କରୁଛନ୍ତି। ଆମଦାନୀ ବି କରୁଛନ୍ତି ଏବଂ ଆମେ ବି ବହୁତ ସାରା ମା ଛ ଆମଦାନୀ କରୁଛନ୍ତି ଆଉ ବହୁତ୍ ସାରା ମାଛ ବି ରପ୍ତାନୀ ବି କରୁଛନ୍ତି। ଯେମିତି ଆମେ ଆନ୍ଧ୍ର ରୁ ମାଛ ଆଣୁଛନ୍ତି ଯୋଉଟା କି ଆମେ ରୋହି ଭାକୁର ଯେମିତି ଆମେ ଖାଉଛନ୍ତି। ଆନ୍ଧ୍ର ପ୍ରଦେ ସେମତି ମାଛ ଆସୁଛି ତ ସେମତି ଆମ ବାହାରକୁ ଆମ ସେମିତି ମାଛ ଯାଉଛେ ସମୁଦ୍ର ମାଛ। ଅ ପଶ୍ଚିମବଙ୍ଗ ହଉ, ଓଡିଶାର ବାହାରକୁ ହଉ, ଭାରତର ବାହାରକୁ ହଉ ସବୁ ଏଇଠୁ ହିଁ ମାଛ ଯାଉଛି।
ଓହୋ ତାଲେ ଏଠି ବିଭିନ୍ନ ପ୍ରକାର ଦୃସ୍ ଯାହା ଦେଖିବାକୁ ପଡୁଛି ଆଉ।
ଧନ୍ୟବାଦ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ହୁଁ ହୁଁ।
ନମସ୍କାର ଭାଇ ରହିଲି ପରେ କଥା ହେବା।